ହଁ ଆଉ କଣ କରୁଛ?
ରେ ଛାତା ଉପରେ ବସିଛିୁ ଟିକେ ପବନ ଦଉଛି ଗରମ ତ ହଉଛି ଆଜି
ଓହୋ ଆଉ ବର୍ଷ ବର୍ଷା ବର୍ଷା ହେଇନି କି ତମ ଆଡେ ଅଛି ବର୍ଷା ତ ହେଇଥିଲା ସେଇପଟ ଆଡେ ନା ଆଣ
ବର୍ଷା ବର୍ଷା ଅଳ୍ପ ହେଇଛି। ବ ସେ
ଆମ ଆଡେ ବର୍ଷା ଟିକେ ଜୋର ହେଇଛି। ତ ଗରମ ହଉନଥିଲା କି ଚାରି ପାଞ୍ଚ ଦିନ ହେଲା ବର୍ଷା ଟୋଟାଲି ହେଇନଥିଲା କେତେ ଦିନ ହେଲାଣି ଆଉ ଜୋରେ ଜୋରେ ଗରମ ହଉଥିଲା ତ ଘରେ କି ବାହାରେ କୋଉଠି ରହିବନି ଆଉ ଏଇନା ଟିକେ ବର୍ଷା ହେଇଚଛି ଗାଧୁଆଳ ଆଜି ପ୍ରବଳୋର ଟିକେ ବର୍ଷା ହେଇ ତ ଟିକେ ଏବେ ଥଣ୍ଡା ଲାଗୁଚ ଆଉ।
ହଁ ଆଉ ଆଜି କଣ ଖାଇବା ଏଥିଲା?
ଖାଇବା କଣ ହେଇଥିଲା ପଖାଳ ଭାତ ଭଜା ବଡି ଆଉ ବିଲାତି ଝୋଳ ଆଉ ତମର
ଆମର ଏଇ ଶାଗ ଭଜା ଆଉ ଆଳୁ ଭର୍ତା ହେଇଥିଲା ଆଉ। ସେ ବଢି ଟମାଟର ସବୁସୁ ଗରମ ତ ହଉଛି ବେଶୀ ଖାଇବାକୁ ଇଚଛା ହଉନି ଦହି ଭାତ
ଆଉ ଆମ୍ବ ଫାମ୍ବ ଆ କଣ ଆଚାର ଫାଚର ବନେଇଲ ନା ନାଇଁ
ଆମ୍ବ ନା ଆମ୍ବ ଆମେ ଗାଁକୁ ଯାଇଥିଲୁ ଯା ସେ ଟିକେ ଆମେ ତ କେହି ବନେଇ ଶିଖୁନୁ ସେ ବାପା ତାଙ୍କର କରନ୍ତି।
ହୁଁ ହୁଁଁ।
ଆମ୍ବ ସହରା କରାନ୍ତି।
ବାପା କରନ୍ତି।
ବାପା କରନ୍ତି ହଁ। ସେ ଆମ୍ବ ସାରା କରନି ବାଗେଇକି
ଆଉ ଏଥର ପ୍ରବଳ ଆମ୍ବ ଆସିଛି କିନ୍ତୁ
ଆମ ବସଛି ହଁ ହଁ ବହୁତ ଆମ ବାସ୍ଛି
ଆମ୍ବ ବହୁତ ଆସୁଛି କିନ୍ତୁ ଏ ପବନ ପବନ ହେଇକି କଞ୍ଚ ଆମ୍ବ ବହୁତ ସାରା ଝଡିଗଲା ଆମର ବହୁତ ସାରା ଆମ୍ବ ଗଛ ଅଛି ଯେ ଆଉ ଘର ପାଖରେ ବି ଅଛି ତିନି ଚାରିଟା ଖଣ୍ଡେ ଗଛ ଏ ବାରି ମାନେ ସେପଟେ ନଈ ପଟ ଆଡେ ବି ଅଛି ଆଉ ହଉଛି ବହୁତ ସାରା ଆମ୍ବ ହେଇଥିଲା। କିନ୍ତୁ ପବନରେ ବହୁତ୍ ଝଡି ଯାଇଛି ଆଉ ବହୁତ ବି ଅଛି ପାଚିଲାଣି ଆମ୍ବ। ହୁଁ ଆଉ ରଜ ଫଜ ପାଇଁ କଣ ଡ୍ରେସ ପଟା ଶାଢୀ ଫାଢୀ କିଣିଲ ନା ନାଇଁ? ଝିଅଙ୍କ ପାଇଁ ଡ୍ରେସ ତମ ପାଇଁ ଶାଢୀ ଫାଢୀ କଣ କିଣିଲ ନା କିଣିନ?
ଛୁଆଙ୍କ ପାଇଁ ତ ଡ୍ରେସ ଆଣି ସାଇଲିନି। ସେ ରଜ ଅ ଅଛି ଆହୁରି କିଛି ଦିନି। ସେ ଆଣି ସାରିଲେନି କଣ କୁହନି ଏ କୁଆଡେ ପଳଉଚନ୍ତି ନା ମୁନ୍ଦିଏ ନେଇ ଆସି ଥାଅ।
ହୁଁ ଊ-ଆଉ ହଉଛି କଣ କହିଲ ଆମର ଏଇଠି ହଉଛି ଗୋଟେଏ ମାନେ କଣ ନୂଆ ଦୋକାନ ଟେ ଡ୍ରେସ ଦୋକାନ ଖୋଲିଛି। ଶାଢ଼ୀ ଫାଡ଼ି ବି ଭଲ ଡିସକାଉଣ୍ଟ ରେ ମିଳୁଛି ମାନେ କଣ ଫିଫ୍ଟୀ ପର୍ସେଣ୍ଟ, ସେଭେଣ୍ଟୀ ପର୍ସେଣ୍ଟ ଏମତି ଡିସକାଉଣ୍ଟ ଦଉଚି। ଆହୁତ୍ ଚି-ଇଇ ତମେ ଆସୁନ ସେଇ ଦୋକାନଟାରେ ଭଲ। ମାନେ କଣ କହିଲ ଟିକେ ଅଧିକ ଲୋକ ଆଣିଲେ ଧର ତମେ ଧର ଚାରି ପାଞ୍ଚ ହଜାରରେ ଯଦି ଆଣିବ ତମର ମାନେ ଅଧାଆ ରେଟ୍ ଏଟା ତମକୁ ପଡିବ ହୁଁ। ପୁରା ମାନେ ପାଞ୍ଚ ହଜାରରେ ଯଦି ତମେ ଜିନିଷ ପୁରା ଅଢେଇ ହଜାର କାଟିଦେବେ। ଆଉ ଧର ଆମେ ଏକୁଟିଆ ଗନେ କେତେ ଆଣିବୁ। ଧର ଦଶ ହଜାର ଜିନିଷ ଆଣିଲେ ପାଞ୍ଚ ହଜାର କାଟି ଦେବେ। ଏମତି ଆଉ। ଆଉ ତମେ ଆସୁନ କେବେ ଆମେ ଯାଆନ୍ତେ ଶାଢୀ ଫାଡ଼ି ରେ ବି ଭଲ ଡିସକାଉଣ୍ଟ ଅଛି। ଆଉ ଯାଆନ୍ତେ ଆଉ ଏକାଥରେ ମିଶିକି ଆଣିଲେ ଆଉ ଟିକେ କମ୍ ପଡନ୍ତା ଆଉ।
ହଉ ଯିବା ଆଉ ଯିବୁ ଆଉ।
ହୁଁ ଆଉ ରଜରେ ଆସୁନ ଆମ ଗାଁକୁ?
ରାଜ ନାଇଁ ଯଦି ଖରା ନ ହୁଏ ତାହେଲେ କୁଆଡେ ରଜ କୁ ଜି ମାନେ ଯିବା ପାଇଁ ଇଚ୍ଛା କରିମି। ଏ ଯଉ ଖରା ଯୋଉ ହଉଛିିବା ଖରାରେ କଣ କହୁନି ଯୋଉ ବେଶୀ ଗରମ ହେଲା ବେଳୁ ଯୋଉ ବଥ ବାହାରେନି ନା ବଥ କୁ ଗାମିର ସିଏ ପୁ ହ ହ ବେଶୀ ଗରମ ହେଲେ ସେଇରା ହିଁ ବାହାରୁଚି ଖାଲି।
ହୁଁ ତାର ଏଇଥର ଏଇ ଟିକେ ଅଧିକା ଗରମ ହଉଚି।
ବହୁତ ଗରମ ହଉଛି। ମାନେ ଏତେ ଗରମ ହଉଚି ଯେ ତମେ ମାନେ ବାଧ୍ୟ ହୋଇକି ଟିକେ ଫ୍ରିଜ୍ ପାଣି ପିଇବ କି? ନହେଲେ ଥଣ୍ଡା ପିଇବ ଦହି ପିଇବ? ପିଇଲେ ଦେ ଥଣ୍ଡା ହେଲା ଆଉ ହଁ। ଆଉରି ଗରମ ରୁଚି ଆଉରି ଥଣ୍ଡା।
ଆମର କଣ କହିଲ ଆମର ଏଇ ବର୍ଷ ରଜ ମହୋତ୍ସବ ବନଉଚ ନ୍ତି ଯେ ଆଗରୁ ତ ବନୁଆନନ୍ତି ମାନେ ସବୁ ବର୍ଷ ହୁଏ। ରଜ ମହୋତ୍ସବ ବନାଯାଏ ରଜ ମଉଜ ବନାଯାଏ। କିନ୍ତୁ ଏଇଥର ଆମର ଯୋଉ ବନଉଥିଲେ ରଜ ମଉଜ ପଚିଶ ବର୍ଷ ପଡରୁଛଚି ତ ଆଉ ହଉଛଚି ତିଇ ମାନେ ଏଥର ଟିକେ ବଡ ଆକାରରେ କରିଚନ୍ତି ଆଉ। ଆମ ଗାଁ ରେ ଯେତିକ ଝିଅ ଯାହାର ସବୁ ବନ୍ଧୁବାନ୍ଧବ ସମସ୍ତଙ୍କୁ ଡାକୁଚନ୍ତି। ପୁରା ଡିଜେ ଫିଜେ ସବୁଦିନ ଲାଗିବ ପୁରା ପାଞ୍ଚ ସାତ ଦିନ ଖଣ୍ଡେ ହବ। ଆଉ ପୁରା ରଜ ମଉଜ ବନାଯିବ ପୁରା ମସ୍ତ କରିକି ଆଉ ସବୁ ବନ୍ଧୁବାନ୍ଧବକୁ ଡାକୁଚନ୍ତି ତ ଆଉ ସେଇଥିପାଇଁ କହୁଥିଲି ତମେ ବି ଆସ ଦି ତିନି ଦିନ ଖଣ୍ଡେ ରହିକି ଯିବ। ନହେଲେ ଗୋଟେ ଗୋଟେ ଦିନ ରହିବ ଦେଖିବ ଏଠି ମେଲୋଡି ଫେଲୋଡି ବି ହବ। ଡ୍ରାମା ଫ୍ରାମା ବି ହବ। ଆଉ ସବୁ ମାନେ କଣ କହିଲ ଛୋଟ ଛୁଆଙ୍କର ଦୋଳି ଯୋଉ ହୁଏ ଧର ଯୋଉ ଯାତ୍ରା ଫା ଏ ମେଳା ବେଳାରେ ଯୋଉ ଦୋଳି ଆସୁନି କି ସେଇଭଳିଆ ଦୋଳି ଫୋଳି ବି ଆସିବ। ଆଉ ହଉଚି ମେଲୋଡି ଆସିବ। ଆଉ ସେ ସିଙ୍ଗର୍ ଫିଙ୍ଗର୍ ବି ଡାକିବେ। ଆଉ ଏମିତି ସବୁ ହବ ରାତି ପାଞ୍ଚ ସାତ ରାତି ଖଣ୍ଡେ ହବ ଏମିତି ଆଉ। ତମେ ଆସ ରହିବ ମଜାମସ୍ତି ହବ। ଆଉ ସବୁ ଛୁଆ ମାନେ ଝିଅ ଝିଅ ଯାଁ ଯାଇ ସମସ୍ତଙ୍କୁ ଡାକୁଚନ୍ତି ତମେ ବି ଆସ।
ହୁଁ ହଁ ଯମୁଁ ଯିମୁଁ ଆମେ ନିଶ୍ଚୟ ଯିମୁଁ।
ହୁଁ ଆଉ ତମ ପଟେ ରଜ କେମିତି ପାଳନ କରାଯାଏ ?
ଆମର ଆମର ରଜ ତ ପାଳନ ହୁଏ ପାଞ୍ଚ ଦିନି।
ହୁଁ ।
ମାନେ କଣ କରି ଆଗରୁ ଉଁ ପଟା ଦୋଳି ପଡୁଥିଲା ଯେ ସେ ଯୋଉ ଠାକୁରଙ୍କ ପାଖରେ ହଉ କି ଗାଁ ଭିତରେ ହଉ ପଟା ଦୋଳି ପଡୁଥିଲା। ଆଉ ତ ଏଇନା ସିଏ ଆଉ ଚାହୁଁନାହାନ୍ତି ପଟା ଦୋଳି ଖେଳିବା ନାକି। ସିଏ ଏଇନା ଯୋଉ ଆଗରୁ ଲୋକମାନେ ଯେମିତି ବାଉଁଶକାଟିକି ଆଣେ ସେ ପଟା କୋଉଠୁ ଆଣ ଆଣିକି ଯେମିତି ଦୋଳି ପକାନ୍ତିନି ନା ବାନ୍ଧିକି ରସି ଫସିରେ। ସେମିତି ଆଉ ସେ ଯୋ ଚାହୁଁନାହାନ୍ତି ସିଏ ଚାହୁଁଚନ୍ତି ଏକାଥରେ ଲୋକ ନେଇ ଆସିବ ଏଇ ନା ଯେମିତି ଆଜିକାଲି କ ଛନ୍ତି ଲୋକ ଆଣିକି ସବୁ ଦୋଳି ପକେଇ ଦଉଚନ୍ତି। ଏକାଥରେ ସାତ ଆଠ ଦୋଳି ମାନେ ବଡ ପିଲା ଖେଳିବା ପାଇଁ ଛୋଟ ଛୁଆ ଖେଳିବା ପାଇଁ। ଆଉ ଷ୍ଟେଜ ବି ତିଆରି କରିଦଉଚନ୍ତି ଯେମିତି ନାଚ ଗୀତା ହବ। ସେମିତି କର ଦଉଚନ୍ତି ସେ ସେଇଟା ଚାହୁଁ ପସନ୍ଦ କରିବା ପାଇଁ।
ସେ ଚାରି ପାଞ୍ଚ ଦିନ ତାର ଚାରି ପାଞ୍ଚ ଦିନରେ ସେ ସେଇଟା ସାରିଲା ପରେ ସେ ତାଙ୍କର ଆମ ଗାଁ ଲୋକ ପଇସା ଆଦାୟ କରିକି ତାଙ୍କୁ ପଇସା ଦେବେ ସେ ତାଙ୍କର ନେଇ ନାଇ ଜିନିଷ ପତ୍ର ଯାହା ସବୁ ନେଇକି ପଳେଇବେ। ଯିଏ ମାନେ ଆଣିକ ସବୁ ପକେଇବେ ସବୁ ଜିନିଷ। ପତ୍ର ତା ଭିତରେ ପାନ ଦୋକାନ ବି ଗୋଟେ ଆସିବ। ପାନନ ଦୋକାନ ହାର ରଜରେ ପାନ ଖଇବେ ଆଗେ ପାନ ଉଁ କେମିତିଆ ପାନ ଜାଣିଛ ନା?
ହଁ ସେଇ ଯୋଉ ଠିକିରି ଭଳିଆ ହେଇଥିବ। ଫେରି ଫେରି ଲଗେଇଥିବ। ସେ ଠିକିରି ଭଳିଆ ନାକି ତ୍ରିଭୁଜ ଭଳିଆ ହେଇଥିବ।
ସେ ପାନ ଗୋଟା କରିଦେବେ ଦଶ ନହେଲେ କୋଡ଼ିଏ ଟଙ୍କା କରିଦେବେ ତମେ ତମେ କଇବ ଦଶ କୋଡ଼ିଏ ଟଙ୍କା ନେବେ ତମେ ଦେଖିଲା ବେଳକୁ ତମେ ଖାଇଦେବ ତମ ପାଟିରେ ପାଟିଏ ପାନ ଏକାଥରେ ।
ହୁଁ ଭାର ଟେଷ୍ଟ ନା ସେ ସେଇ ପାନ ଟା ରଜ ପାନ ଟା ଫେମସ । ହୁଁ। ଆଉ ତମର ଏଇନା ଛୁଆ ମାନଙ୍କ ସବୁୁ ଟିୟୁସନ ଫିୟୁସନ ଚାଲିଚି ନା ସ୍କୁଲ ଫୁଲ୍ ତ ବନ୍ଦ ।
ନା ସ୍କୁଲ ବନ୍ଦ ଅଛି ଏଇନା ଖାଲି ଛୁଆ ଟିୟୁସନ ଯାଉଚନ୍ତି। ଆଉ ମେନ୍ କଥା କଣ କୁହନି ଏଇଥର କାହିଁକି ଏତେ ଗରମ ହେଉଚି କେଜାଣି?
ହଁ ହୁଁ। ନା ସେଟା କଣ କହିଲ ଗୋଟେ ଏଲିନୋ ଅଛି ତାର ଇଫେକ୍ଟରେ ବଡ ଗରମ ଜୋରରେ ହବ। ବର୍ଷା ଫର୍ଷା ଏତେ ହବ। କୋଉଠି ଜୋର ହେଇଯିବ କୋଉଠି କମ ହବ। କୋଉଠି ଜୋରରେ ଗରମ ହେଇଯିବ। କୋଉଠି ଇଏ ହବ ସେଇଭଳିଆ ଆଉ ସେଇଟା ପାଇଁ ତା ଉପରେ ମାନେ ସେଇଟାର ପ୍ରଭାବ ଟିକେ ପଡୁଚି ତ ଭାରତକୁ। ତ ସେଇଥିପାଇଁ ଓଡିଶା ଉପରେ ବି ଟିକେ ପଡୁଚି ବେଶୀ ଆଉ। ଗରମ ହଉଚି ଜୋରରେ ଆଉ। ବର୍ଷା ଫର୍ଷା ବି ଠିକ ଠାକ ହବନି ଏଇଭଳିଆ ହବ ଆଉ ସେଇଥିପାଇଁ ଟିକେ ଗରମ ହବ। ଏଇ ବର୍ଷା ଫର୍ଷା ହେଲେ ଟିକେ ଥଣ୍ଡା ଲାଗି ଆଉ
ତମ ଆଡେ ବର୍ଷା ହେଇଚି ନା?
ହୁଁ ବର୍ଷା ଆମ ଆଡେ ବହୁତ ଥର ହେଲାଣି ମଝିରେ ଟିକେ ଛାଡି ଯାଇଥିଲା ପୁଣି ଆଜି ହେଇଚି।
ବାଡିରେ ଶାଗ ଫାଗ ସବୁ ଲଗେଇଚନ୍ତି ନା?
ହୁଁ ଆମର ସବୁ ଲଗା ହେଇଚି। କୋସଳା ଶାଗ ସେ ଯୋଉ ଲେଉଟିଆ ଶାଗ ଯୋଉ କାଟିକି ଖାଆନ୍ତି। ତା ପରେ କଞ୍ଚା ଲଙ୍କା, ଧଣିଆ ଏମିତି ଜହ୍ନି, ଭେଣ୍ଡି, କାକୁଡି, ଝୁଡଙ୍ଗ ସବୁ ଲଗାଇଛି ଆମ ଘର ପାଖରେ ମାନେ ଖାଇବା ପାଇଁ ସବୁ ଲଗା ହେଇଛି ବହୁତ ସାରା ସେଟା ତ ହେଇଯାଉଛି ବହୁତ ସାରା ଆଉ ଖାଇବା ପାଇଁ ଘରେ ଆଉ।
ପାଣି ତାପରେ କେଉଠି ବେଶୀ ନଥିବାକୁ ସେ ବର୍ଷା ହେଲେ ସେ ଗ ଆଛା ଆପେ ଆପେ ତାର ଠିକ୍ ପାଣି ପାଇଯିବ। ସେ ଗଛ ଟିକେ ମାଡିବ କି ଯାହାବ। ଓ।
ହଁ ନା ଆମର ଏଇଠି ପାଇପ ଲଗେଇ ଦେଇେଇଛନ୍ତି ଆମର ଏଇଠି ଅଛି ପାଣି ଆରାମସେ ଦେଇଦୋବୁ ଆଉ କିଛି ନାହିଁ ଅସୁବିଧା ପାଣି ପାଇଁ ସବୁଦିନ କଲେ ବି ଖରା କଣ ବର୍ଷା କଣ ସବୁବେଳେ ହେଇପାରିବ କିଛି ଅସୁବିଧା ନାହିଁ।
ଆମର କଣ କରେ ଆମର ବି ମ କୂଅରୁ ପାଣି। କିନ୍ତୁ କଣ କୁହନ୍ତି ଖରା ଦିନ ହେଲେ ସେ ପୁରା ହୁଁ କେମିତି କାଇଁ ଖରା ଦିନ ଏଟା ଶୁଖିଯାଏ।
ହୁଁ। ଖରାଦିନେ ଶୁଖିଯିବ ଆଉ।
କି ଯାଏ ପୁରା ମାସେ ପନ୍ଦର ଦିନ ଭଳିଆ ହଇରାଣ ହୁଏ ତା ମାନେ ହଇରାଣ ହୁଅନ୍ତି। କି ତାପରେ ଫେର ବର୍ଷା ଥରେ ଦିଇଥର ହେଇଗଲେ। ପାଣି ଫେରେ ଠିକ୍‌ ହେଇଯିବ। ଆମର ଯେତିକି ବାଡ଼ିରେ ଲଗା ହେଇଛି ସବୁ ମାନେ କଣ କୁହନି ବାଇଗଣ ଭେଣ୍ଡି ଶାଗ ସେ ସବୁ ଅଧା ତ ଗରମରେ ଯାହା ଛେଳିକି ଗାହାର ଗାଈ ଫାଇ ପସିକି ଖାଇଦେବେ। ତାପରେ ଯଦି ବୋଇତାଳୁ ଲ କହିଛି। ସେ ମାଙ୍କଡ଼ାସି ସେ ଆଗେ ଡେଇଁବେ ଚାରିପଟେ ମାନେ ଜାଲିବି ବୁଲା ହେଇଛି ତାପରେ ବି ସିଏ ଆଉ ମାନିବେନି।
ହୁଁ ଆଉ ହୋଉ। ତା ନେ ଆଉଁ ମୁଁ ରଖୁଚି ଟିକେ ଆଉ। ମୁଁ ଟିକେ ଯାଉଛି ଧୂପ ଫୂପ ଦିଆହବ ଆଉ ଆଉ କେତେବେଳେ କଥା ହବା ଫୁଣି ଆଉ ତମେ ଆସିଲେ କିନ୍ତୁ ମତେ କଲ କରିବ ଯେବେ ଆସିବ ଆଉ।
ହଉ ହଉ ଆମର ତ ଆମର ଯିବାର ଅଛି ଏ ଖରାକୁ ଏତେ ଡର ଲାଗୁଛି ଯେ କୁଆଡେ ଯିବୁ ବୋଲି ଭାବୁଛୁ ହୋଉ ତାହେଲେ ଆମେ ଗଲେ ତମକୁ ଜଣେଇବୁ ନିଶ୍ଚୟ।
ହୋଉ ଆଉ।